ହାଲୋ
ହାଲୋ କେମିତି ଅଛନ୍ତି
ମୁଁ ଭଲ ଅଛି ଆପ ଆପଣ
ମୁଁ ବହୁତ ଭଲ ଅଛି
ଆପଣ ଆଚ୍ଛା
ଆପଣଙ୍କ ସେପଟେ ବର୍ଷା ହଉଛି ନା ମୁଁ ବସିଛି କିଛି କରୁନି ସେପଟେ ବର୍ଷା ହଉଛି କି
ହଁ ଏପଟେ ହେଉଛି ବର୍ଷା ସକାଳଠୁ ବର୍ଷା
ଆମ ଏପଟେ ବି ଜୋର ବର୍ଷା ହଉଛି ଏବେ ଟିକେ ଅଳ୍ପ ଛାଡିଛି
ଅଚ୍ଛା
ହଁ
ହଉ ଆପଣ ଜାଣିତଥିବେ ମା ଟିକୁ ଆମର ମାଆ ବୋଳି କୁହାଯାଏ
ହଁ ନିଶ୍ଚିନ୍ତ ଭାବରେ
ଯୁ
ମାଟି ମା ବୋଲି ପୂଜା ମଧ୍ୟ କରାଯାଏ ତାଙ୍କୁ ବର୍ଷକୁ ଥରେ ପୂଜା କରାଯାଏ ମାଟି ମାଙ୍କୁ ପୂଜା କଲା ପରେ ବର୍ଷା ଆରମ୍ଭ ହେଇଯାଏ ମାନେ ଭୂମିର ବର୍ଷ ପଡ଼େ
ହଁ ତାହାର କେମିତି ତ ମୁଁ ଜାଣିନି ମତେ ଆମର ଆଦିବାସୀ ସଂସ୍କୃତିରେ ତ ମାଟି ମାଙ୍କୁ ପୂଜା କରାଯାଏ କାରଣ ଯେମିତି ମାଟି ପୂଜା ହୁଏ ତ ଫସଲ ପୁଣି ଭଲ ହୁଏ ଆଉ ଯେତିକି ବି ଆମର ଯୋଉ କଣ କୁହନ୍ତି ତା ଯୋଉ ଡେଥ ହେଇଯାଏ ଅନ ହେଇଯାନ୍ତି ମରିଯାଆନ୍ତି। କୌଣସି କାର୍ଯ୍ୟ ବାସ୍ତତ ତାଙ୍କର ଭଲରେ ମରଣ ହୁଏନି କଣ ତା ଅଗନି ଦେହା କରି ହବନ ନା ତ ସେମାନଙ୍କୁ ପୋତି ଦିଆଯାଏ ମାଟିରେ ତ ଆମର ବି କି ଜଣଙ୍କର ଯଦି ସବଦାହ ନ ହେଲା ସିଏ ପୁଣି ଉଠେଇିକି ଆସିଗଲେ ରା ତ ଆମ ପଟେ ଯେତେବେଳେ ମାଟି ତଳେ ପୋତି ଦିଆଯାଏ ତ ଆମର ପ ହୁଏ ତା ସେମାନେ ମାଟି ଭିତରେ ହିଁ ରହିଯାଆନ୍ତି ଉଠିକି ଆସି ପାରନ୍ତିନି ଏହା ବି ଆମର ବିଶ୍ଵାସ ରହିଛି। ତ ଏମିତିରେ ବି ମା ମାଟିକୁ ଯେତେବେଳେ ପୂଜା କରୁ ଆମର ମାଟି ପୂଜା ହୁଏ ପ୍ରତ୍ୟେକ ବର୍ଷକୁ ଥରେ ଆଉ ଯୋଉ ଦିନ ମାଟି ପୂଜା ହୁଏ। ସେଇଦିନ ବର୍ଷା ହେବାଟା ସୁନିଶ୍ଚିତ। ତ ସେ
ସୁନିଶ୍ଚିତ ହଁ।
ହଁ।
ଆଉ ମାଟି ପୂଜା ପରେ ପରେ ହିଁ ଆମର ସବୁ ବିଲର ପା ଷ୍ଟାର୍ଟ ହୁଏ?
ଷ୍ଟାର୍ଟ ହେଇଯାଏ ହଁ।
ତାପରେ ଫସଲ ଭଲ ହୁଏ ଆଉ କୁହନ୍ତେ ମାଟି ପୂଜା ଯଦି ଭଲ ହୁଏ ତାହାଲେ ଫସଲ ବି ଭଲ ହୁଏ ବୋଲି ଆଉ ଆଜିକା ଦିନରେ ତ ଦେଖୁଥିବେ ଆ ଆପଣ କେତେ ଗଛ ସବୁ କାଟି ଦଆ ଯାଉଛି ଯାହା ଫରେ କି ମାଟି ସବୁ
କାଟି ଦିଆଯାଉଛି ହଁ।
ହଁ ମୃତ୍ତିକା କ୍ଷୟ ହଉଛି ଗଛ ଅଧିକରୁ ଅଧିକା କାଟିବା ଦ୍ଵାରା କାରଣ ଯୋଉ ଗଛ ଯୋଉ ଥାଏ ସେ ମାଟିକୁ ଯାବୁ ଜାବୁଡି ରଖିଥାଏ କିନ୍ତୁ ଯେତେବେଳେ ଗଛ ଗଛ କଟା ହେଇଯାଏ ବର୍ଷା ହେବା ଫଳରେ ମାଟି ସବୁ ଧୋଇ ହେଇକି ପଳାଏ।
ପଳାଏ ହଁ। ଯାହା ଫଳରେ ମାଟି ମାଟିର ଉର୍ବରତା ମଧ୍ୟ କମିଯାଏ ସେଟା ହଁ ବର୍ଷାରେ ବାରମ୍ବାର ଧୋଇ ହେଇଗଲେ କମୁଚି ଏ ହଁ।
ଏହା ଫଳରେ ଆମେ ମନୁଷ୍ୟମାନ ହିଁ ହଇରାଣ ହବା କାରଣ ଆମେ ଯେହେତୁ ଜୀବିକା ନିର୍ବାହ ପାଇଁ ଆମେ ମାଟିଙ୍କ ଉପରେ ହିଁ ଅଧିକ ଅଉ ନିର୍ଭରଶି ଶୀଳ ହେଇଥାଉ ନା। ଆମେ ହିଁ ଅଧିକ ହଇରାଣ ହେବା ଅସୁବିଧାର ସମ ସମ୍ମୁଖୀନ ହେବା। ଏବେ ଯେମିତି ବି ଆମର
ମାଟି ଅନେକ ଲୋକଙ୍କର ଜବିକା କାହିଁକି ନା ଯୋଉ କୁମ୍ଭାର ଲୋକ ଥାଆନ୍ତି ସେମାନେ ମାଟିରେ ହିଁ ଆମର ସବୁ ଦୀପ ହଉ କି ଯାହା ବି ସେମାନେ କି କି ତାଙ୍କର ଯି
ହଁ ହଁ ହାଣ୍ଡି ନିର୍ଭର କରନ୍ତି।
ଯଦି ମାଟି ମାଟି ସବୁ ଧୋଇ ହେଇ ଯିବ ତାହେଲେ ସେମାନେ କେମିତି କଣ ତିଆରି କରିବେ ଏବଂ କେମିତି ଜୀବନ କ କରିବା
ଉଁ।
ଏଇଟା ଗୋଟେ କଥା ଆମେତ ଆମ ଭାରତ ମୋ ଧବ ଗୋଟ ଦେଶ ଏଠି ପ୍ରତ୍ୟେକ ବର୍ଷ
ଓ
ବାର ମାସରେ ତେର ପର୍ବ ଯୋଉ ହୁଏ ପାଳନ ହୁଏ ତ ପ୍ରତ୍ୟେକ ପର୍ବ ପାଇଁ ଆମର ମାଟିର ମୂର୍ତ୍ତି ତିଆରି ହୁଏ। ଯଦି ମାଟି ନଥିବ ତାହେଲେ ମ ତିଆରି କରୁ ତାହଲେ ପୂଜା ମାଧ୍ୟମ ବନିଯିବ। ତ ଆମେ ବୋହୁତ ଅସୁବିଧାର ସମ୍ମୁଖୀନ ହେମା
ଓ
ହଁ ମାଟି ଏମିତି ଗୋଟେ ଜିନିଷ ଯିଏକି କି ଇ କୁହନ୍ତି ଗୋଟେ ପାଠ ମଧ୍ୟ ଅଛି ନା କଣ ଏମିତି। ଯୋଉଠିକି ମାଟି ମାଆ ନିଜର ସ ମାନେ ସେ କିଛି କୁହେନି ସବୁ ଚୁପଚାପ୍ ରହିଚେ ଆମେ ତା ଉପରେ ଘର କରୁ ତାକୁ ଖୋଳୁ ତାକୁ କଷ୍ଟ ହୁଏ ବୋଲି ମଧ୍ୟ ସେ କୁହେନି।
ହଁ।
ହୁଁ।
ସେମିତି ବି ଲୋକଙ୍କର ବିଶ୍ଵାସ ଅଛି ଆଉ ଗୋଟେ ହେଲା ଯୋଉ ମା ମାଟି ମାଙ୍କୁ ପୂଜା କରାଯାଏ ସେଥି କୁହାଯାଏ ଯଦି ଆମେ ନିଜେ ସେଟା କଣ ଆତ୍ମବିଶ୍ଵାସ ଆଉ ନାଇଁ ଭ ଭଗବାନଙ୍କ ଉପରେ ଯଦି ବିଶ୍ଵାସ ନ କରିକି ଯଦି ଆମେ ପୂଜାବିିଧି ସେଥିରେ କଣ କରିବା ସେଥିରେ ମଧ୍ୟ ମାଟି ମାଆ ବି କ୍ରୋଧିତ ହେଇଥାନ୍ତି ବୋଲି ସେ ସେମିତି ବି କୁହାଯାଏ ଯାହାଦ୍ଵାରା କି ବର୍ଷା ହୁଏନି। ସେଟାକୁ ପୁଣି ଲ କମାନ ମାନେ ଯିଏ ପୂଜା କରୁଚନ୍ତି ତାଙ୍କେ ଯଦି ଜାଣିପାରିବେ ତାଙ୍କ ଫୁଣି ନିଜର ଭୁଲକୁ ସ୍ୱୀକାର କରିବେ ନା ମୋର ଏମିତି ସେମିତି ଭୁଲ ହେଇଚି ତାଙ୍କୁ କହିଲେ ବଳିଦାନ ମାଟି ମାଆଙ୍କୁ ଫୁଣି ତାଙ୍କେ ଶାନ୍ତ କରନ୍ତି ଫୁଣି ବର୍ଷା ହୁଏ ସେମିତି ବି ମୁଁ କିଛି ଶୁଣିଥିଲି।
ଆଚ୍ଛା।
ହଁ
ଆମେ ଜାଗା ହବା। ଆଉ ଅନେକ ଲୋକ ଦେଖିବ ଆମ ଘର ତିଆରି ପାଇଁ ଆମର ମାଟିର ଆବଶ୍ୟକ ହେଇଥାଏ କାହିଁକିନା ଆମେ ଇଟା ଗଢିବା ଗଢିବା ତ ଏଟା ଆମର ମାଟିରୁ ଗଢାହୁଏ ତ ଆମେ ଘର କରିବା ପାଇଁ ମାଟିକୁ ଖୁ ଫୁଲ ମଧ୍ୟ ଆଉ ତାପରେ ଘର କରିବା ପାଇଁ ମାଟିରୁ ଇଟା ମଧ୍ୟ ତିଆରି କଲା କାନ୍ଥ ଗୋଟେ ଠିଆ କରିବାକୁ ତ ମାଟିର ବୋହୁତ ଦରକାର ରହିଛି ଆଉ ଫୁଲ ଫଳ ସବୁ ଚାଷ ପାଇଁ ବି ମାଟିର ଭାର ରହିଚି
ହଁ ଏବେ ଦେଖିବେ ମାନେ ଆଜିକା ସମୟରେ ଦେଖିବେ ମା ମାଟି ଏବେ ଦେଖିବେ ମାଟି ଖୋଲିଲେ ଆପଣଙ୍କୁ ଆଉ ସିଏ ଆଗ ଯୋଉ ଜିଆ ବାହାରୁଥିଲା ସେ ଜିଆ ଦେଖିବେ ମାଟିରେ ଏବେ ବାହାରୁନି କାରଣ ସେ ଜିଆର କାମ ହୋଉଚି ସେ ମାଟିକୁ ମାନେ ଭିତରୁ ଭିତରୁ ସେଟା ତାର ଯାଇ ସେ ତା ମାଟିକୁ ହାଲକା କରିବ ଆଉ ମାଟି ଉର୍ବର ହବ କିନ୍ତୁ ଏବେ ସେଗୁଡାକ ମିସିନ ଦେଖାଯାଉନି କାହିଁକିନା ଆମେ ଯୋଉ ମାଟିରେ ଯୋଉ ରାସାୟନିକ ସାରମାନେ ସବୁ ବ୍ୟବହାର କଲେ ସେମି ସେଇଥିରେ ବି ସେ ଆମ ମାଟି ଆଉ ଆଗ ପ ସେମିତି ଫସଲ ମଧ୍ୟ ଦଉନାହିଁ ଜାଣିଥିବେ ସେଇଟା।
ହଁ ତାପରେ ମାଟିରେ ଆମେ। ରୂପସ। ଠିକ ସବୁ ବ୍ୟବହାର କରୁଛୁ।
ବ୍ୟବହାର କରୁଛ ପଲିଥିନ୍ ବ୍ୟବହାର କରୁଛେ ହଁ। କୁ।
ମାଟିରେ ମିଶି ନ ପାରିବ କଣ ହୁଏନା ଫସଲ ଭଲ ଦିଅନି ଯାହାଫଳରେ ଆମେ ବା ରାସାୟନିକ। ବ୍ୟବହାର କରୁ ଆଉ ରାସାୟନିକ ସାରା ଆମ ଦେହ ପାଇଁ। କ୍ଷତିକାରକ ହେଇଥାଏ।
ହଁ।
ଇଏ ହଉଚି। ତ ଆମେ ସତର୍କ ହେଇଛନ୍ତି। ପଉ। ବ୍ୟବହାର କମେଇବା ଏବଂ ଗଛ କାଟିବା ବନ୍ଦ କରିବା। ବଞ୍ଚି ଯିବ।
କଣ କହିଲେ।
ଯଦି ଆମେ କହିବା କଥା ଯଦି ଆମେ ପଲି ସବୁ ବ୍ୟବହାର କମ କରିଦବା। ଆଉ ମୁଖ୍ୟ ତାକୁ କରିବା ବନ୍ଦ କରିଦବ। ତାହେଲେ ତ କିଛି ହଁନ୍ତାନା। ମାଟି ବଞ୍ଚେଇ ପାରିବା ମୂର୍ତ୍ତି ଦେଖିବା ଉପରେ ଉଠୁ ପାରିବା।
ବୁଝେଇ ପାରିବା।
ହୁଁ।
ଏବେ ଲୋକମାନେ ଚାଷ କଲେ ମାଟିରେ ସାର ବ୍ୟବହାର କରୁଛନ୍ତି ଆଗ ଯେମିତି ବ୍ୟବହାର କରୁଥିଲେ ଗୋବର। ହଁ ଛେଳି ଖତ ଏସବୁ। ବ୍ୟବହାର କରୁନାହାନ୍ତି ପ୍ରାୟତଃ।
ହୁଁ।
ଦେଖୁଛନ୍ତି ସବୁ ଗାଇରେ ପରିବା ମାନେ ସବୁ ତାଙ୍କ ସାଇଜ ରେ ସବୁ ବଡ ହେଇ ଯାଉଛନ୍ତି। ଭାବୁଛନ୍ତି ନା ଏଟା ବଡ ହଉଛି ଆମେ ସାର ବ୍ୟବହାର କରିବା ନାଇଁକ ଯାହା ଦ୍ଵାରା କି। ଆମେ ମଧ୍ୟ ତାକୁ ଖାଇ ଆମେ। ବି ବହୁତ ସମସ୍ୟାର ସମ୍ମୁଖୀନ ହଉଚେ କାର ପେଟ ଖରାପ ହେଇଯାଉଛି ଦେଖିବେ ଏବେ କମ ବୟସରୁ ଛୋଟ ଛୁଆ ମାନଙ୍କ ମଧ୍ୟ ବାଳ ପାଚି ଯାଉଚି।
ହୁଁ। କାହିଁକିନା ସବୁ ସେ ରାସାୟନିକ ସାରର ପ୍ରଭାବରେ ଏସବୁ ହଉଛି।
ହଁ।
ସେ ରାସାୟନିକ ସାର ପ୍ରୟୋଗ କରିଥିବା ପନିପରିବା ଖାଇ ଖାଇ ଆମ ମାନଙ୍କ ଦେହ ମଧ୍ୟ ଅସୁସ୍ଥ
ହଁ। ।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
ଏଥିରେ ଆମେ ସମସ୍ତଙ୍କୁ ସଚେତନ କରିବା କଥା ଯେ ମାଟିର ରାସାୟନିକ ସାର ବ୍ୟବହାର ନକରି ଜୈବ ଜୈବିକ ସାର ବ୍ୟବହାର କରିବା ଉଚିତ, ନାଇକି ଯାହାଦ୍ଵାରା ଆମର ଆମ ଭବିଷ୍ୟତ ଠିକ ହେବା ସହିତ ଆମ ଆଗାମୀ ପିଢିର ମ ତାଙ୍କ ଭବିଷ୍ୟତ ମଧ୍ୟ ଜଳେଇ ପାରିବୁ। ଆଉ ଯେତେବେଳେ ମାଟି ମାଙ୍କୁ ଜୀବନ ବୋଲି ଭାବୁଛେ, ତା ଦ ଯଦି କିଛି ନୁହେଁ ବୋଲି ଭାବୁଛେ, ତାହେଲେ ଆମେ ଏତିକି କରିବା ତ ସୁନିଶ୍ଚିତ ନଈ କିି?
ହୁଁ। ଆ ଲୋକଙ୍କୁ ସଚେତନ କରିବା ବଞ୍ଚି ରହିବା ।
ନିଜେ ସଚେତନ ହେବା ସହ ଲୋକଙ୍କୁ ସଚେତନ କରାଇବା।
। ଯଦି ଆଗ ଆଜିର ଦିନରେ ମାଟିକୁ । ଏମିତି ବହୁତ ଜାଗା ଅ ଯୋଉ ଜାଗଟି ମରୁଡି ପଡିଯାଏ, ଆଉ । ହୁଁ। । ଆ ବିଜେ କର । । ଯେହେତୁ ଆମର ମା କୁହନ୍ତି ଧରଣୀ । ବ୍ୟବହାର ଆମର ପଣାଉଛି ସବୁ ପରୀକ୍ଷା ଦେଇବେଳେହଁ ।
ଆମେ ମାଟିମା ଯେତେ ଶାନ୍ତି ରଖିପିବ ଏତେ ଖୁସି ଦେବା ମାଆ ମଧ୍ୟ ଆମକୁ ସନ୍ତାନ ଭା ବି ସେତେ ସେ ଆମ ସହିତ ସେ ଖୁସି କରିବ।
ତ ସେଇ ସମୟରେ କଣ ବୁଝିିନଥିଲା କିନ୍ତୁ ସେଇ ସମୟରେ ମାଟି ଫାଟି ଯାଇଥିଲା । । ନାଇଁ ଯେତେବେଳେ ଶୀତ ସବୁଜାଡ ହାରିଗଲେ ନା ତ ଧରଣୀ ନିଜେ ଆସିକି କହିଲେ କି ନାଇଁ ମୁଁ ମୋ ଝିଅକୁ ନେଇକି ଯାଉଛି, ଆଉ କେ ହେଲେ ତାକୁ ଖୋଜିବନି ନିଜ ମୁଲ ପ୍ରାୟ କଣ ତ ସେ ସେଦିନ ଠାରୁ ମାଟି ଫାଟିକି ସିଧା ପାତଳ ଉପରକୁ ପଳେଇଥିଲେ।
ପାତାଳପୁରକୁ ପଳେଇଥିଲେ ହଁ।
। ସ ବୁଠାରୁ ଶେଷ ଭାବରେ ।
ହଁ ଯେତେବେଳେ ସୀତାଙ୍କୁ ଆଉ ଥରେ ଅଗ୍ନି ପରୀକ୍ଷା ଦେବା ପାଇଁ କହିଥିଲେ ସେତେବେଳେ ସୀତା ଆଉ ଶର ସବୁ ମାନେ ତାଙ୍କ ଧ୍ୱଜି ଆଉ ନଥିଲା, ଶ ଶେଷରେ ମାଟି ମାଆଙ୍କୁନ ଆହ୍ୱାନ କରିଥିଲେ।
ହୁ।
ଠିକ ଅଛି।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
ଆପଣଙ୍କ ସହ କଥା ହେଇ ବହୁତ ଭଲ ଲାଗିଲା। କିଛି ଶିଖିବାକୁ ମଧ୍ୟ ମିଳିଲା।
ହଁ। ମତେ ମଧ୍ୟ। ।